ହଁ।
ହଁ କଣ କରୁଛ?
ଦୋଳି ଖେଳୁଛି।
କଣ ଟେ?
ଦୋଳି ଖେଳୁଛି।
ଦୋଳି? ତୋମ ରଜ ସରିନି?
ନା ଆ
ହୁଁ ଆଉ
ଜୀବନରେ କେବେ ଦ ରଜ ହେଇ ସଳିବନି ଆମର ସବ ଦଳି ଅଛି
ହଁ ଆଚ୍ଛା ଆଛା ହେଲେ ବାବୁଲୋକ।
ମାଆ।
ଆମେ ବବୁଲୋକ।
ନାଁ ନା। ସେମିତ୍ ଲୋକଙ୍କୁ ନାଁ ନା।
ହୁ ହୁଁ
ଆଉ ସନ୍ଧ୍ୟାବେଳେ କଣ ଖାଇଥିଲ?
ସନ୍ଧ୍ୟାବେଳେ ଚିକନ ରୋଳ।
ଓ
ଖାଇଦଥିଲ ଆମ ପାଇଁ ଟିକେ ଆଣିଲନି?
ନାଇ ତମକୁ କାଇଁ ଦେବୁ କଣ କରୁଥିଲ?
ହଉ।
କଣ ହଉ?
ହଉ ଦେଲନି ତ ଦେଲନି ଖାଇଦେଲକୁଟିଆ ଆଉ।
ହଁ ଆଉ ଏକୁଟିଆ ଖାଇବେନି ଆଉ କ ତୁମକୁ ଦେଇଥାନ୍ତି କି?
ଆଉ ଦେଇଥାନ୍ତା ଦେଇ
ତମକୁ କାଇଁ ତାପରେ ଦ ତମକୁ କାଇଁ ଦେଇଥିନି ସେ କଥା କହୁନା ତ?
ହବ ନା ଆଉ
କାହିଁକି ତ ସା
କହିପାରିବା ଦେଲେ ଵଢିବ
ମୁହ ନ ବଢିଆ ଦରକାର ସେ ଯେତିକି ସେତିକି ଢେର୍
ହ ଅଲଦା ବନି କଣ କହୁଛ? ତାହଲେ ଯବନି
ନା
ହ ହୋ, ମାଧିଆ
ହୁଁ
ନାଁ ଦେ
ଆ ଦିଅ ତ ହବନି ଆଉ, ନ ଦେହ କଣ? ପାଇଥିଲ କଣ?
ଓ ହୋ
ହଁ
ନା ଆମ କିଛି ନାହିଁ ଆଉ ତମ ଘରେ ରୋଷେଇ କଣ ହେଇଛି ଏବେ
ସେ ସମୁଦ୍ର କଙ୍କଡା।
ହଁ
ସମୁଦ୍ର କଙ୍କଡ଼ା
ମୁଦ୍ର କଣ କୋଉଟା
ହଁ।
ଓ ହେଟା କଉଠୁ ମିଳେ?
ଦୋକାନ ବଜାର
ଓ ବଜାରରେ ମିଳୁଛି।
ହଁ
କୋଉଠି କହିଲ ବଜାର ଟା ତମର?
ବାରଙ୍ଗ।
ଅ ହ।
ବାପୁ କଣ କରୁଛ?
ଟିକେ ଟିକେ ଲାଇନି ରେ ଥା
ଜବ୍ କଣ କରୁଚ?
କଣ?
ଜବ୍ କଣ କରୁଛ?
କିଛି ନାହିଁ।
ଦିନକୁ କେତେ ଟଙ୍କା ଖରଚ କରୁଚ?
କଣ ହେଲା?
ଦିନକୁ କେତେ ଟଙ୍କା ଖର୍ଚ୍ଚ କରୁଛ?
ଶୁବୁନି ଭଲକି।
ଦିନକୁ କେତେ ଟଙ୍କା ଖର୍ଚ୍ଚ କରୁଛ?
ଦିନକୁ କେତେ ଟଙ୍କା ଖର୍ଚ୍ଚ ହୋଉଛି?
ହଁ।
ହଁ ଦେଢ଼ଶହ ଦୁଇ ଶହ ଦେଢଶହ ରୁ ଦୁଇଶହ ଖର୍ଚ୍ଚ ହେଇଯାଉଛି ଆଉ
ହୁଁ।
ହଁ ଅ। କଣ ହେଲାକି?
ନା ମ
କହୁନ?
ଆଁ।
ଆଁ। ଭୟସ ଆସୁନି।
ଏ ବେ
ହଁ ଠିକ୍ ତ ଆଉ ତମ ଘରେ ଟିଭି ନାଇଁ କି?
ମୁଁ ଏଠି ବିି ନା ଆମେ ଗରିବ ଲୋକ ଘର ନାହିଁ ଟିଭି।
ସାତରେ ମୁ ଭି ଟଟିଭି ଅ ଛି ନା ନଈ?
ନା ନା।
ଆ ଆଉ କଣ ଅଛି?
ଆଚ୍ଛା।
ଜାଣିଚି ତମ ପାଖରେ କଣ ଆଇଫୋନ ଅଛି।
ମୋ ପାଖେ ଆଇଫୋନ ହଁ ଅଛି।
ହଁ।
କଣ?
ଶୁଭୁନି ଟିକେ ଭଲସେ କୁହ।
କୁହ ତମ ପାଖରେ ଆଇଫୋନ ରହିବନି।
ହଁ ଖାଲି ଆଇଫୋନ ଧରିଲେ ବାବୁ।
ହଁ।
ହଁ। ହ ହେଲା ଆଉ।
ଆମର
ହଁ ହଁ କହିହବନି କାଇଁ।
ଆଁ।
ଆଉ କଣ ନାଳରେ ପାଣି ଅଛି?
ନା ପାଣି ଉ ଜଡ ତ ହଗ ସେ କି?
ହଁ ଭାବୁଛି ସକାଳୁ ଯାଇନା ଛାଡିଦେଲେ ଟିକେ ତ ମାନେ ଗାଧାନ୍ତ।
ହଁ ହଁ ମୋର ଦରକାର୍ ନାହିଁ ଗାଧେଇବା।
ଆଉ କଣ ରହିଯାଇଛ?
ଆଣିଲେ ଠେଲିଦେଲେ ବୁଡିଯିବି ଆଉ।
ପହଁରା ସିକିଚୁନା?
ନା ଏକୁଟିଆ ତମେ ଶିଖିଛ?
ଶିଖିଛ ତାହେଲେ।
ନା ମୁଁ ମୁଁ କୋଉଠୁ ଶିକିଲି।
ଓ ହୋ ଶିଖିନୁ ତାହେଲେ ନା କଣ?
ନା।
ହଁ ହଉ ତାହେଲେ ଠେଲି ଦେଲେ ଭଲ ହବ ଆଉ।
ଓହୋ ଏଇଆ ଜାଣିକି ତାମରେ ଠେଲିବାକୁ ପ୍ଲାନ୍ କରୁଛ ନା।
ହଁ। ତାହେଲେ କଉଦିନଠୁ ନେଇକିନା ମହାନଦୀ ନେଇ ଠେଲିଦେଲେ ହବ ଆଉ।
ବୁଡିଗଲେ ବଞ୍ଚେଇବା ଲୋକ ଅଛନ୍ତି।
ବଞ୍ଚେଇବ କିଏ ସେ?
ଆଁ।
କିଏ ସେ
ବଞ୍ଚେଇବା ଲୋକ ଭଲ ସେ ଅଛନ୍ତି।
କିଏ ସେ ତା ନା ଟିକେ କହିଲ?
ନା ମୁଁ କାଇଁ କହିବିକି?
ଟିକେ କୋହୁନ ଭଲ ସେ କୁହ ହଁ ଯେ ଆରେ କଣ ଟା କହିଲ ଅିକମତି କଣ ଟା ଟିକେ କହିଲେ ତା କ
ମର ସେଠି ତାକୁ କାଙ୍କୁ
ହଁ ତ ରାତିିକନାକୁ ହଁ ମାନେ ଏଟା ପୁଅ ଶହ ବିଟା
ତାର ସେ ବଡ
କଣ ବଡ଼? ହଁ!
ଇଏ ବଡ ଆଉ
ବଡ଼ା ମତଲବ?
ହଁ ବଡ଼ ଆଉ।
ବଡ ମତଲବ କଣ ବଡ?
ସରେ
ଆଚ୍ଛା ହଁ ତାପରେ
ବ ନାଇଁ ଆଉ ଆଉ କିଛି ନହିଁ।
କଣ ଆଉ କିଛି ନା ଆଉ ତ କିଛି ଥିବ ନା କିଛି ଆଖି ଚୁଟି ମୁଣ୍ଡ ତାଙ୍କ ପେଟ
ହଁ ସେଠିକା ଚୁଟି କରିଦେଲେ ହିରୋ ବଳ ଦେଖାଯାଏ
କଁଟେ?
କଡ଼ଦଲେ ହୀରୋ ଭଳି ଦେଖା ଯାଏ।
ଆଛା ଆଉ
ଚୁଟି ନ କାଟିଲେ ବତାର ଙ୍କ ପରି ଦେଖା ଯାଏ।
ଆଛା ତା ପରେ
କିଲେ କାମଳ ଦେଖାଯାଏ ଗଲା ସେ ବାଜା ବଜାନ୍ତି।
ହଁ ହଁ ହଉ ତାପ ନାଇସ ଆଉ।
ନେ ସେ
ଆଛା ତାପରେ
ହେ ରେ ସେ ଉଡିଯିବ ମୁଁ ଭାବୁଛି ସେ ବାତ୍ୟରେ କେମିତି ରହୁଛି ବାତ୍ୟା ହେଲେ
ଓ ହୋ।
ଭାବୁଛି ସେ ବାତ୍ୟା ହେଲେ ତ ରହିପାରୁନଥିବ?
ତାକୁ ବନ୍ଧୀକି ରଖିଥିବ କଲେ?
ହ ବନ୍ଧା ହଉ ତା ଗୋଡ ଫୋଡ ବନ୍ଧା ହଉଛି ଗୋଡ ହାତ
ହ ହ ଏଇଛ ହଉ ତାହଲେ ଆଉ ପଛ ଯ ଆଉ
ହଁ। ଥିର ଗଲା ସେ ଯୋଉ କୁକୁର ଯୋଉଥିରେ ବନ୍ଧା ହୁଏନି?
ହୁଁ ହୁଁ ତୁମେ ସେତରେ ତୁମେ ସେଷତରେ ବନ୍ଧା ହେଇଥିଲ ନା ସେ ନ ଜାଣି କେମତି କଣ ବଧ ହଉ
ମୁଁ ବାନ୍ଧିଥିଲି ତ ସେଇ ଯାଇ କହୁଛି ମୁଁ ତ ମୁଁ ତ ବନ୍ଧା ହେଇଥିଲା ମୁଁ ବାନ୍ଧିକି ଆ ଦ ମୁୁ
ମତେ ନା ତମେ ଯାହା କଥା କହୁଛ ତାକୁ?
ହଁ ମୁଁ ବାନ୍ଧିଥିଲିୁ ସେଇ ଯୋଉ ମୁଁ ଯାହା କଥା କହୁଛି।
ଓଁ ତା କଥା ମୁଁ ତ ତମକୁ ଦେଖୁଥିଲି ବଧା ହେଇଥିଲ ସେଇଥିବେ
ମୁଁ ଯାହା କଥା କ ସେ ବନ୍ଧା ହେଇଛି ମୁଁ ତାକୁ ବାନ୍ଧିକି ଆସିି
ରେ ହଁ ଯେ ଠିକ ଅଛି, କିନ୍ତୁ ତୁମେ ତ ବନ୍ଧା ହେଇଥିଲ ସେ ଯୋଉ ଗାଈ ଖଣ୍ଟା ତୁମେ ବନ୍ଦ ହେଲେ
ହଁ ଦେଖିଛୁ ଯଦି ଆଉ ଦେଖିଛୁ ଯ ତା ଭଲ କଥା ପଟି ଯଛି ବନ୍ଦ
ନାଂଜ ନଥିଲା ତମେ ଗୋଟେ କଣ ହଁ ଲାଞ୍ଜ ତ ଏଇ ଗୋଟେ ଧରି ନିଅ ଧରିଥିଲା। ଆଉ ଗାଈ ପଘାରେ ବନ୍ଧା ହବ ଗାଈ ଖୁଣ୍ଟରେ।
ମୁ କଣ ତମେ ଏମିତି କୁକୁର ଦୌଡିରେ ବନ୍ଧା ହବ।
କି ତାକୁ କହୁଛ ମତେ?
ମୁଁ ବି ବନ୍ଧା ହବ।
ହଁ ମୁଁ କାମ ହଉ। ମୁଁ ବା ତମ ଭଳି ମାନେ ତମ୍ ଭଳି ଦିଶୁଛି କି! ମୋ କଣ ତମ ପରି ଘୁଷୁରୀ କି!
ହ କି ତ ଦୂରି ହେଇ ଯାଉଛି। ସେ ଉଡୁଛି ତ!
କିଏ ଉଡୁଛି?
ହୁଁ।
ଇଏ ଉଡୁଛି କୁଆଡ଼େ?
ପିଲା ତ କଥା ହୋଉଥିଲେ ସେ ଉଡିଯାଏ।
ଆଚ୍ଛା।
ଘରେ ତାକୁ ଖାଇବାକୁ ଦଉନାହାନ୍ତି ନା!
ବନ୍ଧା ହେଇଥିଲା ସେ ବାଇ ଖୁଣ୍ଟରେ।
ଘୁଷୁରୀ କେବେ ଗାଇ ଖୁଣ୍ଟରେ ବନ୍ଧା ହେଲାଣି ତମେ କୋଉଠୁ ଦେଖଥିଲ ଏଇଟା। ଏଟା ମିଛ ଏଟା ପୁରା ମିଛ।
ଆରେ ଘୁଷୁରୀଙ୍କ ଭଳିଆ ହଉଛ ନା କଣ ବା ପା କାଦୁଅ ପଙ୍କ ରେ ପଡୁ
ସେନା ସେ ସେମାନେ ଗାଇଖୁଣ୍ଟରେ ବନ୍ଧା ହୁଅନ୍ତିନି ମୁଁ ଏଟା ଜାଣିଚି ପୁରା।
ହଁ ହଁ।
ଭାଇ ତ ପୁରା ମିଛ ମୁଁ ସତ କଥା କହିଦଉଚି ଏଟା ମିଛ। ହଉ ହଉ ହଉ ମୋର କାମ ଅଛି ମୁଁ ରଖୁଛି ଆଉ।
ଆଁ।
କାମ ଅଛି।
ହଁ।